ହ୍ୟାଲୋ।
ଶୁଭ ସକାଳ ଶୁଭ ସ
ହଁ ଶୁଭ ସକାଳ ଶୁଭ ସକାଳ। କଣ କେମିତି ଚାଲିଚି ଆଉ ସେପଟରେ ପାଣିପାଗ
ପାଣିପାଗ ତ ବହୁତ ଭଲ ଚାଲିଛି ଆଜି ତ ବହୁତ ଥଣ୍ଡା ଟିକେ ଲାଗୁଥିଲା ରାତିରେ କାଲି ଆମେ ଶୋଇ ପଡ଼ିଲୁ ଶାନ୍ତିରେ ଆଉ ଏବେ ତ ବର୍ଷା ହଉଥିଲା ଏବେ ଛାଡ଼ିଛି ଟିକେ ଆଉ
ଓହୋ ସମାନ ସମାନ ଏପଟେ ବି ସେଇଭଳିଆ ପାଣିପାଗ।
ହେଲା ଆଉ ଗୋଟିଏ ଆକାଶ ଯାହା ହେଲେ ପାଣିପଭାଗ ସମାନ ହେବନି କେମିତି ଯେ
ଓହୋ ହେଲେ ତମ କହିବା କଥା ହେଲା ଏବେ ଯୋଉଠି ଏଇଠି ପାଣିପାଗ ଯାହା ଅଛି ନ୍ୟୁଜିଲାଣ୍ଡ ରେ ମଧ୍ୟ ସେଇ ପାଣିପାଗ ଅଛି
ଏ ସେମିତି ସେଇଟା ମୁଁ କହୁନାହିଁ ସେଇଟା ତ କହେ
ଦୁଇଶହ ତିନିହ କୋମିଟର ଦୂର ତ ଗୋଟେ ଆକାଶ କହୁୁଚ଼ ଆଉ
ହଁ କଣନା ସେଇ ଯେଉଁ ନ୍ୟୁଜିଲାଣ୍ଡ କଥା ଆପଣ କହିଲେ ସେଇଟା ଯୁକ୍ତିଯୁକ୍ତ ହୋଇପାରିବ ନାହିଁ।
ଓହୋ କେମିତି
କଣ ପାଇଁ ନା ଦେଖନ୍ତୁ ଆମେ ଏବେ ନ୍ୟୁଜିଲାଣ୍ଡକୁ ଯିବା ସିଏ ଅଲଗା ଗୋଟେ ମାନେ ଇଏରେ ରହୁଚି କଣ ଅଲଗା ଗୋଟେ ଦେ ସେ ଅଲଗା ଗୋଟେ ଦେଶ ଅଲଗା ଗୋଟେ ମହାଦେଶରେ ମଧ୍ୟ ଅବସ୍ଥିତ। ଉିତ ସେଥିପାଇଁ ତାର ଜଳବାୟୁ ମଧ୍ୟ ଭିନ୍ନ।
ମହାଦେଶଙ୍କୁ ଅନ୍ତର୍ଗତ ଆସଛି ନିୟଜଲ୍ୟାଣ୍ଡର ତ
ଆଜ୍ଞା ମୋର ସେ ବିଷୟରେ ଟିକେ ଭୌଇ ଭୌଗୋଳିକ ଜ୍ଞାନ ଟିକେ କମ୍ ଅଛି।
କିଏ କଥା ଆପଣ ଗୋଟେ ଏଡ ଗୋଟେ ଅଫିସର ଲୋକ ଆପଣଙ୍କୁ ଏମତି କହିବେଲେ ହବ ଆମ ବା ଏଇଟାକୁ ବିଶ୍ଵା କର ଯେ ଆପଣ ଜାଣି ଜାଣି ମତେ କହୁନାହାନ୍ତି।
ନାଇଁ ନାଇଁ ଆଜ୍ଞା ସତରେ ମିଛ କଥା କହୁନି ଆପଣଙ୍କୁ କାହିଁ ମିଛ କଥା ଠକିବି ତ ଆପଣଙ୍କୁ ଠକିବା କି ମୋତେ କଣ ଟା ବା ମିଳିବ।
ଓଁ ହଁ ଜ୍ଞାନ ମିଳିବ ମତେ ଠକିଦେଲେ ମୋଠୁ ଆପଣଙ୍କୁ ଉତ୍ତର ଟା ମିଳିଯିବ ଆଉ
ନାଇଁ ନାଇଁ ଆଜ୍ଞା ସେମିତି କିଛି ନାଇଁ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢେ। ତ ମୁଁ କାହିଁ ସେ ଜ୍ଞାନ ବାଣ୍ଟିବାକୁ ସଂଙ୍କୋଚ କରିବି।
ଜ୍ଞାନ ନାଇଁ ମୁଁ ଖାଲି ପ୍ରଶ୍ନ ପଚାରିବାର ଧୁ। ରନ୍ଦରଟିଏ ଉତ୍ତର ମୋ ପାଖରେ ବି ନାହିଁ ମତେ ଲାଗୁଛି ଯେ ଓ ଆଉ। ହଁ ଓସେନିଆ ମହାଦେଶ ମତେ ଲାଗୁଛି।
ଓଶସିଆନ ମହାଦେଶ ଓଶସିଆ ନ ଗୋେ ମହାଦେଶ ଏମିତି କଣ ଅଛି କି?
ଓସେନିଆ ଅଛି ନା। ଅଷ୍ଟ୍ରେଲିଆ ଯଉ ଅଛି ସେ ଓସେନିଆ ମହାଦେଶରେ ହି ଅଛି ନା।
ନାଇଁ ଅଶନଆ ନଦୀ ଅଛି ମହାଦେଶ ଅଛି କି ନାଇଁ ମୋର ବି
ଅଷ୍ଟ୍ରେଲିଆ କହୁଛନ୍ତି ଯେ ନା ଅଷ୍ଟ୍ରେଲିଆ କଣ ମହାଦେଶ କି ଅଷ୍ଟ୍ରେଲିଆ ଗୋଟ ଦେଶଟିଏ ନା ଆଉ।
ହୁ ଆଜ୍ଞାପଣ କହୁଛନ୍ତି ତ ମୁଁ ଭୌଗୋଳିକ ଜ୍ଞାନ ଯେତୁ କଣ ମୁ ତ ଭେରିଫା କରିପାରିବି।
ହୁଁ ହୁଁ କି କଥା ନାଇଁ ନାଇଁ ଭେରିଫାଇ କରିବା କଥା ନା ଆଜିିକାଲି ଯାହାବି ଅଛି ସମସ୍ତ ସବୁ ତାକୁ ଦୁଇଥର ସବୁ ଯାକୁ ଦିଥର ଦେଖିବା ଦରକାର।
ହଁ ନିଶ୍ଚୟ।
ହୁଁ। ଆଉ କଣ ଆଉ ଆମ ଶୁଭ ସକାଳ କହିଲେ ସିନା ଆମର ତ ଏଇଠି ସନ୍ଧ୍ୟା ଭଳିଆ ପାଣିପାଗ ହେଇକି ଅଛି। ସକାଳେ ମଧ୍ୟ ଏଇଭଳିଆ ସନ୍ଧ୍ୟାବେଳେ ପାଣି ପାଗ ଦିି ପରେ ମଧ୍ୟ ଏଇ ସନ୍ଧ୍ୟା ପାଣିପାଗ ଆଉ ସନ୍ଧ୍ୟା ହେଇଗଲେ ତ ରାତି ଭଳିଆ ପାଣିପାଗ ହେଇଯାଉଛି।
ଏତେ ବର୍ଷା ମାନେ ପୁରା ଆମର ମେଘଟି ପୁରା। ସୂର୍ଯ୍ୟଦେବଙ୍କ ଉପରେ ଆଚ୍ଛାଦିତ କରିକି ରଖିଯିବ ନା ଦୀର୍ଘ ସାତରୁ ଦଶ ଦିନ ହେବ।
ହ ନାଇଁ ଆମର ବି ସକାଳୁ ବର୍ଷା ହଉଥିଲା ବର୍ଷା ବର୍ଷା ଛାଡିଛି ଏବେ ତ ଏବେ ପୁରା ଆକାଶ ଘୋଟିକି ଅଛି କେ ସେତେବେଳେ ବି କୋଉ ମୁହୂର୍ତ୍ତରେ ବି ବର୍ଷା ପୁଣି ଆଉଥରେ ଛେଚିପାରେ।
ପୁଣି ଥରେ ହେଇପାରେ ନାଇଁ ହୁଁ ହୁଁ।
ଆଜ୍ଞା।
କଣ ଲାଗୁଛି ଏଥର ଟିକେ ବର୍ଷା ସମାନ ପରିମାଣରେ ହବ ନା ଆର ତର ଅପେକ୍ଷା ଟିକେ କମିଯିବ ବର୍ଷା।
ଦେଖନ୍ତୁ ଆଜ୍ଞା ଆମର ତ ଆପଣ ଜାଣିଥିବେ ଏଲନ ର ପ୍ରଭାବ ରହିଥିଲା ତ ସେଥିପାଇଁ ଗରମର ପ୍ରଭାବ ବଢ଼ିଯାଇଥିଲା। ତ ସେ ଏଲିଆନେ ଏବେ ଯେତେବେଳେ ଶାନ୍ତ ହଉଛି ଆଉ ଫେରି ଫେରି ଯାଉଛି ସମୁଦ୍ର ମଧ୍ୟକୁ ତ ସେତିକିବେଳେ ଆମକୁ ଟିକେ ଥଣ୍ଡା ଲାଗୁଛି। ଆଉ ଏବେ ଯୋଉଟାକୁ ଆମେ ମୌସୁମି ଏବେ ଆସିଛି ମୌସୁମି ଯେତେବେଳେ ପୁଣି ଥଣ୍ଡାହେଇଯିବ। ପୁଣି ତ ଖରାପ ହେଇଯିବ ନା ଏବେ ଚାରି ଦିନ ପାଇଁ ସରକାର ଜଣେଇଥିଲେ ଯେ ଆମକୁ ମାନେ ଏଇ ମୌସୁମୀ ବାୟୁ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ତ ଆଗକୁ କଣ କହିହବ ନାହିଁ ହଁ।
କିନ୍ତୁ ଆଗକୁ କିଛି କହିହେବ ନାହିଁ ନାହିଁ କିନ୍ତୁ ଏଇଭଳିଆ ଟିକେ ବର୍ଷାଟା ଲାଗି ରହିବା ନିହାତି ଦର ର ଏଇଭଳିଆ ବର୍ଷା ଯେମିତି ହେଲେ ବି ଆଉ ମାସେଟେ ରେ ହେବା ଦରକାର ନିହାତି। ତେବେ ଯାଇକି ସିଏ ଆମର ଯଉ ଭରା ପୃଥିବୀ ପୃଷ୍ଠର ଯୋଉ ଯେତିକି ସବୁ ମାନେ ତୃଷ୍ଣା ଅଛି ସେଇ ସବୁ ଇଏ ମେଣ୍ଟେଇ ପାରିବ।
ନିଶ୍ଚ ବୁଢ଼ା କଥା ଟିବ ଆହେ ବି ତ ବର୍ଷ
ବେ ଯାଇ ପୁରା ହେଇନି ଏବେ ଆରମ୍ଭ ହଉଛି ଧୀରେ ଧୀରେ ହବ ଆଉ ନାଇଁକି।
ଏବେ ଆଜ୍ଞା ବର୍ଷା ଋତୁ ଷ୍ଟାର୍ଟ ଜଷ୍ଟ୍ ମାନେ
ଆରମ୍ଭ ପ୍ରାରମ୍ଭର ହଁ ପ୍ରାରମ୍ଭର ପାଦ ଦେଶରେ ଅଛି ହଁ ହଁ। ଆରମ୍ଭ ହେଇଗଲା କହିଲେ ଚଲେ କିନ୍ତୁ ଆମ ଆଡେ ବିଶ୍ଵାସ କରିବେ ନା ଆମ ଏଟେ ଆମର ପଟେ ଅଞ୍ଚଳ ଏଇଭଳିଆ ପାହାଡ ପର୍ବତରେ ଘେରା ଏଇ ବନାନୀ ଏଇ ଯୋଉ ଜଙ୍ଗଲ ଅଞ୍ଚଳଟି ଅରଣ୍ୟ ମଧ୍ୟ ଏଥିରେ ଯୋଉ ଅଛି ଆମର ଅଞ୍ଚଳଟା ଆଉ ବିଶ୍ଵାସ କରିବନି ପାହାଡ ପୁରା ଘେର ହେଇକି ଅଛି ଆମର ଗାଁ ଟାକୁ। ତ ଯୋଉ ଯୋଉ ଗାଁ ପାହାଡ ଟା ଘେରେଇ ହେଇକି ଅଛି ଗୋଟେ ପଟେ ରାସ୍ତାଟେ ଅଛି। ମାନେ ସେ ଯୋଉ ମେଘ ଆଉ ବାୟୁ ସବୁ ଆସିବା ପାଇଁ ଗୋଟେ ସଂକୀର୍ଣ୍ଣ ରାସ୍ ତାଠି ଅଛି ତ ଯୋଉ ମେଘ ଗୁଡ଼ା ସେଇ ପାହାଡ ମଝିରେ ପଳେଇ ଆସୁଛି କିନ୍ତୁ ଏ ମଝି ଭିତରେ ସେ କଣ ହେଇଯାଉଛି ଉଁ
ଘନୀଭୂତ ହେଇ ଥାଉଚି।
ଘନୀଭୂତ ହେଇକି ଏଠି ବୃଷ୍ଟିପାତ କରିଦଉଛି ଆଉ। ସ୍ତେଣୁ ଏହି ଜାଗାଟାରେ ଅଧିକ ବୃଷ୍ଟିପାତ ହୋଉଚି। ମାନେ ଗୋଟେ ଅଲଗା ପ୍ରକାରର ଜିନିଷ ଗୋଟେ ଏଟା ଗୋଟେ। ମେଘାଳୟ ର ଯୋଉ ଚେରାପୁଞ୍ଜିର ଯୋଉ ଭଳିଆ ହୁଏନି କି ମାନେ ଗୋଟେ ବହୁତ ବଡ଼ ପାହାଡ଼ଟେ ଅଛି ଆଉ ଏପଟ ମାନେ ମେଘ ଆସିକି ବାଡେଇ ହେଇକି ସେ ଏପଟେ ପାହାଡ ଏପଟେ ବର୍ଷା ହଉଛି କିନ୍ତୁ ପାହାଡ ସେ ଏପଟ ଦେଖିଲା ବେଳୁ ପୁରା ମରୁଡ଼ି ସେହିଭଳିଆ ପରିସ୍ଥିତି ଏଇଠି ହଉଛି ଆଉ।
ଆଜ୍ଞା ଜାଣିଛନ୍ତି ମୋର ଗୋଟେ ଦୁର୍ଭାଗ୍ୟ ହେଇଗଲା ଉଁ କଣ ନା ଏବେ ମୁଁ ଋଷିକେଶ ରୁ ଆସିଛି ଆପଣ ଜାଣିଛନ୍ତି ମୁଁ ଋଷିକେଶ ରୁ ଏବେ ଆସିଛି। ତ ଋଷିକେଶରୁ ଏବେ ଆସିଲା ପରେ ଏବେ ଗଙ୍ଗା ନଦୀରେ ପୁରା ପାଣି ବଢି ଯାଇଛି ଆଉ ଯୋଉ ମେଘ ବର୍ଷା ଗୁଡାକ ବାଦଲ ଗୁଡାକ ଆସିକି ଗଙ୍ଗାନଦୀ ଛୁଉଁଛନ୍ତି ଯୋଉମାନେ ସବୁ ରାଫ୍ଟିଙ୍ଗ ବଗେରା କରିବାକୁ ଯାଉଛନ୍ତି ତ ସମସ୍ତେ ସେଇ ମ ମାନେ ଅନୁଭବ ମଜା ନଉଛନ୍ତି କଂ ମୁଁ କିନ୍ତୁ ଯେତେବେଳେ ଯାଇଥିଲି ସେତେବେଳେ ରେ ଖରା ଥିଲା। ମାନେ ଏଇ ଜଷ୍ଟ ଆଉ ଗୋଟେ ଦୁଇ ତିନି ଦିନ ରହିଯାଇଥାନ୍ତି ତାହେଲେ ମୁଁ ବି ସେଇ ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିକି ଆସିପାରିଥାନ୍ତି।
ନାଁ ନାଁ ହୁଁ ହୁଁ ନାଇଁ କିଛି ଦୁର୍ଭାଗ୍ୟ ନାଇଁ ତମେ ବି ଯୋଉ ଜିନିଷ ଅନୁଭୂତ କରିକି ଆସିଲ ଯୋଉ ଖରାଦିନେ ଯୋଉ ଓ ସୌନ୍ଦର୍ଯ୍ୟ ଟାକୁ ଉପଭୋଗ କଲ ସିଏ ବି ଗୋଟେ ଅନଖା ରହିଛି ନି-ନିହାତି ଭାବେ
ନିଶ୍ଚୟ ସବୁଥିରେ ତ ଅଲ
ହଁ ଅ ଯୋଉ ଦୃଶ୍ୟ ଦେଖିବାକୁ ମିଳୁଛି ଇଏ ମଧ୍ୟ ଆଉ ଗୋଟେ ଅନୋଖା ଦୃଶ୍ୟ।
ହଁ ନିଶ୍ଚୟ ସବୁଥିରେ ତ ଅଲଗା ଅଲଗା ମହତ୍ଵ ରହୁଛି ଖରା ଦିନ ଯଦି ଖରା ହବନି ବର୍ଷା ଦିନେ ଯଦି ବର୍ଷା ହବନି ଶୀତ ଦିନେ ଯଦି ଶୀତ ତ ହେବନି ତାହେଲେ ମାନେ କିଛି ଋତୁ ଗୁଡାକରେ ଯେତଳେ କିଛି ଫାଇଦା ରହିବନି।
ଫାଇଦା ରହିବନି ନା କାରଣ ଭଗବାନ ଆମକୁ ଜୁଟେଇଛନ୍ତି ସେଇଭଳିଆ ଭାବେ। ଯେ ଏଇ ଋତୁ ପରେ ଏଇ ଋତୁ ଆଇବ ଏଇ ଋତୁର ମହତ୍ଵ ଏଇଟା ଏଇ ଋତୁରେ ଏଇ ଏ ପକ୍ଷୀଟି ଅମକ ଅଞ୍ଚଳକୁ ଯିବ ଆଉ ଏଇ ଋତୁରେ ଏଇ ଫଳଟା ଫଳିବ। ତେଣୁ ଯଉ ଋତୁରେ ଯାହା ମିଳୁଛି ଆମକୁ ପ୍ରକୃତି ସହିତ ତାଳ ଦେଇକି ଆମେ ଚାଲିବା ଚାଲିବା ଉଚିତ। ଆମେ ଏମିତି ନୁହ କି ଯେ ବର୍ଷା ଦିନେ କି ଶୀତ ଦିନ ଆମେ ଯଦି ଆମ୍ବ ଖୋଜିବା ପାଇଁ ଯୋଉ। ଓ ଆମର ଏଇ ଯୋଉ ନିତିଦିନି ଆମ୍ବ ଯଉ ରୁ ରୁହେ ଗୋଟେ। ଗୋଟେ ଆମ୍ୱ ରୁହେନ କି ସୁବୁ ବେଳେ ସେ ଫଳୁଥାଏ।
ହଁ ହଁ ବାର ମାସି ଆମ୍ୱ।
ମାସି ଆମ୍ବ ବୋଲି କୁହନ୍ତି ହଁ ସିଏ ମଧ୍ୟ ମ ମୋ ହିସାବରେ। ଏତେ ବି ଖାଇବା ଉପଯୋଗୀ ନୁହଁ ଅନ୍ୟ ଦିନ ମାନଙ୍କରେ।
ହଁ ପାଇଁ ନା ଅନ୍ୟ ଦିନେ ଏବେ ଦେଖନ୍ତୁ। ଏବେ ଦେଖନ୍ତୁ ସେଇ ଆମ୍ବ ଗୁଡାକୁ ପୁରା ଗଛରୁ ତୋଳା ହେଲା ଆସେଇଲା। କେତେ ଜାଗାରେ ମଧ୍ୟ ସେ କଞ୍ଚା ଆମ୍ବ ଗୁଡାକୁ ସେମାନେ କର୍ବାଇଟ ଦେଇକି। ପଚେଇ ଦଉଛନ୍ତି କିନ୍ତୁ ଅଲଗା ଅଲଗା ରୁ ଋତୁ ଗୁଡାକରେ ସେମାନେ କଣ କରିବେ ଯୋଉଟା କୁ ପୁରା କାର୍ବାଇଟ ଦେବେ ଆପଣ ଜାଣିଥିବେ କାର୍ବାଇଟ ଦେହ ପାଇଁ କେତେ କ୍ଷତିକାରକ। ସେଥିରେ ଯୋଉ ଅଙ୍ଗାରକାମ୍ଲ ମିଶା ଯାଉଛି ଆଉ ଯୋଉ ମିଥେନ୍ ଗ୍ୟାସ୍ସ ମିଶା ଯାଉଛି ଆପଣ ସେ ଜାଣିଥିବେ କେ ମାନେ କ୍ଷତିକାରକ ତାହା ଯଦି ଆମେ ଖାଇବା ତାହେଲେ ଗୋଟେ ଜାଣିଛନ୍ତି ଗୋ ମାନେ ପରୀକ୍ଷଣରୁ ଜଣା ପଡିଛି ଯେ ସେ ଯୋଉ କାର୍ବାଇଡ ଗ୍ୟାସ ଯୋଉ ମିଶା ହଉଛି ଯୋଉ ଆମ୍ବ ଦବା ପାଇଁ। ସେଇଟା ଯଦି ଆମ ବଡି ଭିତରକୁ ମାନେ ଆମ ଶରୀର ଭି ଭିତରକୁ ପ୍ରବେଶ କରିବା କ୍ଷଣି ହିଁ ମାନେ ଯୋଉ ଆମ ନାକରେ ଯୋଉ ରହୁଛନ୍ତି। ମାନେ ଜୀବାଣୁ ଗୁଡାକ ଯୋଉ ମାନେ ଉପକାରୀ ଜୀବାଣୁ ଗୁଡିକ। ତ ସେଇଗୁଡାକୁ ସେ ମାରି ଦଉଛି ତ ଯାହା ମାରି ଦଉଛି ଯାହା ଫଳରେ ଆମର ଘ୍ରାଣ ଶକ୍ତି କମି ଯାଉଛି।
ହଁ ହଁ ଘ୍ରାଣ ଶକ୍ତି କମିବା ସହିତ। ବାହ୍ୟ ଅଞ୍ଚଳରୁ ମାନେ ବାହାରୁ ଯୋଉ ଆମେ ପବନଟା ଭିତରକୁ ନେଉଛେ। ଜ ବାୟୁ
ହଁ।
ସେ ବାୟୁ ଭିତରେ ଯୋଉ ଅଲଗା ଜୀବାଣୁ ମାନେ ମାନେ ହାନିକାରକ ଜୀବ ଥାଆନ୍ତି ଯୋଉମାନଙ୍କୁ ସେମାନେ ରଖନ୍ତି ଆପଣ ଯୋଉ କହିଲେ ଯୋଉ ଙ୍କୁ ମାରି ଦିଅନ୍ତି ସେମାନେ ଆଉ ରଖିପାରିବେନି ଯାହାବି ଫଳରେ ସେମାନେ ଡାଇରେକ୍ଟ ସେ ମାନେ ସିଧାସଳଖ ଭାବେ ଆମର ଫୁସ୍ ଫୁସ୍ ଭିତରକୁ ଗତି କରିବେ ଆଉ। ଆମର କୋଷ ଝିଲ୍ଲି ଗୁଡାକୁ ଧୀରେ ଧୀରେ ନଷ୍ଟ କରିବାରେ ଲାଗି ପଡିବେ ଆଉ।
ଆମ ନାକରେ ସେ ଉପକାରୀ ଜୀବାଣୁ ଗୁଡ଼ାକ ନାଇଁ କି ପୁରା ଲକ୍ଷ ରୁ ଦୁଇ ଲକ୍ଷ ସଂଖ୍ୟା ମଧ୍ୟରେ ରହିଥାନ୍ତି। ତ ସେଇଗୁଡାକ ସେମାନେ ମାନେ ହଠାତେ ମାନେ ଯେତେବେଳେ ସେ ବାୟୁ ଟା ପ୍ରବେଶ କରେ ଆମ ନାକ ଭିତରକୁ ସାଙ୍ଗେ ସାଙ୍ଗେ ସେମାନେ ମୃତ୍ୟୁବରଣ କରନ୍ତି ଦେଖନ୍ତୁ ମାନେ ସାଙ୍ଗେ ସାଙ୍ଗେ ଯଦି ମୃତ୍ୟୁବରଣ କରୁଛନ୍ତି। କରିଥିବା ଜୀବାଣୁ ମାନେ ତାହେଲେ ଆମ ପେଟକୁ ଯେତେବେଳେ ସେ ଯାଉଛି। ତାହେଲେ ବାଟରେ ଗଲାବେଳେ ସିଏ ଯୋଉ ପାଚନ ତନ୍ତ୍ର ଆମର ଅଛି ତାହେଲେ ସେ କେତେ କେତେ ଜୀବାଣୁ ମାନଙ୍କୁ ମ ମାରି ମାରି ଯାଉଥିବ।
ହଁ ହଁ ହଁ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ କଉଟା ଖାଇବା ଯୋଗୁଁ ଏମିତି ହଉଛି କହିଲେ?
ଏ ଯଉ କାର୍ବାଇଡ୍ ଗ୍ୟାସ୍ ଯୋଉ ମିଶା ହଉଛି ଆମ୍ବ ଗୁଡାକରେ କିମ୍ବା ଯୋଉ ଫଳ ଗୁଡାକ ପଚେଇବା ପାଇଁ ଯୋଉ
ସେ ଗ୍ୟାସ ବାହାରିକି ଆମ ନାକ ଭିତରେ ବି ପଶଯାଏ ନାଇଁ।
ନାହିଁ ନାହିଁ ନାହିଁ ବୁଝିଲେନି ଆପଣ ମାନେ। ନାଇଁ ଆମେ ଯେତେବେଳେ ସବୁ କାରବାଇଟ ଖାଉଛେ ମାନେ ଆ କାର୍ବାଇଡ ଟା ଦେଇଛି ନା ନାଇଁ ତ କାର୍ବାଇଡ ଆଉ ସେତେବେଳେ ମାନେ ଆଉ ବାସ୍ନା ଆସିବ ନାହିଁ ଯେ ଯେତେବେଳେ ଆମ୍ବରେ ସେ ମିଶି ଯାଉଛି କିମ୍ବା ପଣସରେ ମିଶି ଯାଉଛି ସେ ବାସ୍ନା ଆସିବ ନାହିଁ ତ ଯେତେବେଳେ ଆମେ ପା ପାଖକୁ ନଉଛେ ପାଟି ପାଖକୁ ନେଲା ବେଳେ ଆମ୍ବ ଟା ଆମ ନାକ ଶ ଆସୁଛି ନା ନାଇଁ କିନ୍ତୁ ଏ ମାନେ ତାର ଏତେ ମାନେ କଡା ସ୍ମେଲ ଯେ ମାନେ ଯୋଉ ବାସ୍ନା ଯେ ସିଏ ପୁରା ଲୁଚି ଲୁ ଲୁପ୍ତ ପ୍ରାୟ ହେଇକି ରହୁଛି କହିବାକୁ ଗଲେ।
ହଁ ଲୁପ୍ତ ପ୍ର୍ରାୟ ହେଇକି ରହିକି ଆମର ଯୋଉ ଉପକାରୀ ଜୀବାଣୁ ଗୁଡା ଅଛନ୍ତି ସେମାନଙ୍କୁ ମ ମାରି ଦଉଛି ଆଉ। ହଁ ହଁ ନିହାତି ଭାବେ ଏଇଟା ଗୋଟେ ଚମତ୍କାର ଜ୍ଞାନ ର ଅଧିକାରୀ ଆପଣଙ୍କ ଗୋଟେ ନିହାତି ଭାବେ। ହଁ ନାଇଁ ନାଇଁ ଏଇ ଜ୍ଞାନଟି ମୁଁ ମୋ ପାଖରେ ନଥିଲା। ହଁ ହଁ ନିହାତି ଭାବେ ଆପଣଙ୍କ ପୁରା ସବୁଦିନେ ଆପଣ ଖବର କାଗଜ ପଢୁଛନ୍ତି, ଏଇଟା ନିହାତି ଭାବେ ଆପଣ ଖବର କାଗ କାଗଜରୁ ହିଁ ଦେଖିଥିବେ।
ହଁ ଏଇ ଯୋଉ ଆମର ଇଂରାଜୀ ଖବରକାଗଜ ଅଛି ଦ ହିନ୍ଦୁ ସେଇଥିରେ ଗୁଡାକ ଆସିଥିଲା।
ହଁ ଆପଣ ଦ ହିନ୍ଦୁଟିକୁ ସବୁବେଳେ ପଢନ୍ତି ସେଥିପାଇଁ ନାଁ କି।
ଏ ନାଇଁ ସବୁବେଳେ ନାଇଁ ମୁଁ କେତେବେଳେ କେମିତି ପଢିଦିଏ, ଆଗରୁ ତ ସବୁବେଳେ ପଢୁଥିଲି ତ ଏବେ ଟିକେ ସମୟର ଯେହେତୁ ଅ ଭାବ ରହୁଛି, ମୁଁ ଏପଟ ସେପଟ ଟିକେ ହେଇଯାଉଛି ତ ମନୋନିବେଶ ଟିକେ କରିପାରୁନାହିଁ।
ଅପଚୟ କରନ୍ତୁ ନାହିଁ, ହଁ ଯୋଉ ସମୟରେ ଟିକେ ନିଦ ଆସୁଛି ସେଇ ସମୟ ଟାକୁ ଟିକେ ପେପର ପଢିବାରେ ନିୟୋଜିତ କରନ୍ତୁ, କାରଣ ପେପର ଟା ଆପଣଙ୍କ ଉ ଜାଗାରେ ରହୁଛି ଗ୍ରନ୍ଥାଗାରର ସେଇ ଜାଗାଟାରେ ଠିଆ ହେଇକି ପଢିବାକୁ ପଡେ, ତ ଆପଣ ଯାଇକି ଟିକେ ଚାଲା ବୁଲାକଲା ଭଳିଆ ଟିକେ ଠିଆ ହେଇକି ପଢିବେ ବୋଲିଲେ ନିଦଟା ଭାଙ୍ଗିିଯିବ। ନୂଆ ନୂଆ ଜିନିଷ ଟେ ଗୋଟେ ପାଠ ପଢିବେ ନା ତ ଆପଣଙ୍କ କଣ ମୁଣ୍ଡ ଟା ଗୋଟେ ଭଲ ମାନ ଉତ୍ଫୁଲିତ ହେଇକି ରହିବ। ତ ନିଦ ଟା ଭାଙ୍ଗିଯିବ, ତାପରେ ଆସିକି ଆପଣଙ୍କ ଏ ଯୋଉ ବାହାରେ ଯୋଉ ଗୋଟେ ଦୋକାନ ଟି ଅଛି। ମାଉସୀ ଦୋକାନଟି ସେଇଠି ଆସିକି ଗୋଟେ ଚା କପ୍ଟେ ପିଇି ଦେଇକି ପଳାନ୍ତୁ ପୁଣି ଥର ଆଉଥରେ ପଢାରେ ବସି ପଢ଼ନ୍ତୁ।
ଆଜ୍ଞା ଆପଣ, ଆପଣ ତ ଏମିତି କେବେ ଅନୁଭବ କରଥିବେ ନା ଯେତେବେଳେ ଆପଣଙ୍କୁ ନିଦ ଆସୁଥିବ ଛାତ୍ରାବାସରେ ରହିବା ସମୟରେ କିମ୍ବା ଆପଣ ଯୋଉ ରୁମ ନେଇକି ରହୁଥିଲେ ତାଲେ ଆପଣଙ୍କୁ ଯେତେବେଳେ ନିଦ ଆସେ ରାତି ବେଳା ତାହେଲେ ଆପଣ ବି ମଧ୍ୟ କଫି କିମ୍ବା ଚା କରିକି ପିଇଥିବେ, କଣ ପାଇଁ ନା କଫି ଚା ପିଇବା ଦ୍ୱାରା ସେଥିରେ ଯୋଉ କୋକେନ୍ ଥାଏ କୁକେନ୍ ଟା ଆମକୁ ମାନେ ମାନେ ସବୁ ନର୍ଭ ଗୁଡାକ ଯୋଉ ସ୍ନାୟୁ ତନ୍ତ୍ର ଅଛି ତାକୁ ପୁରା ପୁରା ଜୀବିତ କରିକି ରଖିଥାଏ ସବୁବେଳେ।
ଜୀବିତ କରିଦିଏ ଆଉ ହୁଁ ଯୋଉଟା କି ଅବଶ୍ୟ ଆମ ପ୍ରକୃତିର ନିୟମ ବିରୁଦ୍ଧରେ ଅଛି କିନ୍ତୁ କଣ କରିବା ପାଠ ପଢ଼ିବା ପାଇଁ ଆମେ ଇଏ କରିଦଉଛେ ଆଉ ତାର ହଁ।
ସେଇ ଇଂରାଜୀ ଖବର କାଗଜରେ ଆସିଥିଲା ଏବେ ଦୁଇ ଦିନ ତଳେ ଆପଣ ଯଦି ଏବେ ବି ସେ ପେପର ଖୋଲିବେ ତାହେଲେ ପାଇବେ ଏଇ କୋକେନ୍ ଗୁଡାକ ଆମ ଦେହ ପାଇଁ ଏତେ କ୍ଷତିକାରକ ନାହିଁ। କଫି ପିଇବା କଫି ପିଇବା ଗୋଟେ ଭଲ ଭଲ ଅଭ୍ୟାସ ବୋଲି ସେ ଯୋଉ ମାନେ ତାର ହେଡଲାଇନ ରେ ଆସିଥିଲା। ମୁଖ୍ୟ
ଆଛା, ପ୍ରଥମ ଥର ପାଇଁ ଏଇ ଜିନିଷ ଗୋଟେ ଶୁଣିବାକୁ ମିଳୁଛି କିନ୍ତୁ ତାର ଗୋଟେ ମାତ୍ରା ଥିବ। ନାଇଁ ଏତିକି ମାତ୍ରାରେ ଆପଣ ଯଦି ପିଇବେ ସେ ଗୋଟେ କିଛି ଦେଇଥିବ ସେଠି। ତାର ବି ଗୋଟେ କିଛି ଗୋଟେ ବୈଜ୍ଞାନିକ କାରଣ ଥିବ ନା, ହଁ ହଁ ଆଚ୍ଛା ଆଚ୍ଛା। ତାହେଲେ ଆମ ଦେହ ଆମ ଦଶରୁ ପନ୍ଦର ଗ୍ରାମ ର ଆମର କେଫେନ୍ ଯୋଉ ଅଛି ସେଇଟାକୁ ହଁ କୁକେନ ଆପଣ ଭୁଲରେ କହିଦେଲେ, କେଫେନ୍ ସେଇଟା। ହଁ ହଁ କେ କୋକେନ୍ କହିଦେଲେ ସେ ଅଲଗା ହେଇଯାଉଛି।
ସେଗୁଡାକ ସେ ଆରାମ ସେ ମାନେ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିବ ଆଉ ଆପଣଙ୍କ ସ୍ନାୟୁତନ୍ତ୍ର ସବୁବେଳେ ଜୀବିତ ରହିବ, ଆଉ ଆପଣଙ୍କୁ କେତେବେଳେ ବି ମାନେ ହାଲିଆ ଲାଗିବ ନାହିଁ, ତ ଏଇଗୁଡାକ ହ ସବୁବେଳେ ମାନେ ସେ ଯୋଉ ବୈଜ୍ଞାନିକ ପରୀକ୍ଷଣ କରିଥିଲେ ସେଇ
ଆପଣଙ୍କ ରୁମ ରେ ଯୋଉ ବଖରା ମଧ୍ୟରେ ଯୋଉ ସେ ଯନ୍ତ୍ର ଚାଳିତ ଗୋଟେ ଯୋଉ ଚୁଲିଟି ଅଛି ସେଇଟା ସେ ତାହେଲେ ଗରମ ପାଣି ଟିକେ କରିକି ପିଇକି କରିକି ପିଅନ୍ତୁ ତାହେଲେ।
ଆପ ଆପଣ ବି ଆଉ ଗଟେ ଦେଖିଥିବେ ଯୋଉ ଆସୁ ଯୋଉ ଚକୋଲେଟ ଗୁଡାକ ଏଇ ଯୋଉ କଣ ମ୍ୟାଗ୍ନେସିୟମ ର କଣ ସେ ଚ ଚକଲେଟ ଗୁଡାକ ଆସୁଛି, ସେଇଗୁଡାକ ମଧ୍ୟ ବି ଦେହ ପ୍ର ଦେହ ପକ୍ଷେ ବହୁତ ମାନେ ଭଲ କଣ ପାଇଁନା ସେଗୁଡାକ ବି ମଧ୍ୟ ମାନେ ସ୍ମରଣ ଶକ୍ତି ବୃଦ୍ଧିି କରିବାରେ ସହାୟକ ହୁଏ, କଣ ପାଇଁ ନା ସେଗୁଡାକରେ ଏଇ କ୍ୟାଫେନ ହିଁ ଥାଏ, ଆପଣ ଯୋଉ କହିଲେ କଣ୍ଟେନ୍ ସ୍କା ଫିଲ ଲେଖା ହେଉଥାଏ ସେଥିରେ। ତ ଯୋଉଥିରେ ଦେଖି କି ଆପଣ ଆଇରନର ପର୍ସେଣ୍ଟେଜ୍ ମାଙ୍ଗାନିଜର ପର୍ସେଣ୍ଟେଜ୍ ଅଧିକ ଥିବ। ତ ସେଗୁଡ଼ାକ ସବୁବେଳେ ଖାଇବାକୁ ଚେଷ୍ଟା କରିବେ।
ଠିକ ଠିକ ଠିକ ଠିକ ଠିକ ଠିକ କଥା। ଠିକ୍ ଅଛି ପୁଣିଥରେ କେତେବେଳେ ବାର୍ତ୍ତାଳାପ କରିବା ଆଉ। ହଁ ହଁ ବହୁତ ବହୁତ ଧନ୍ୟବାଦ।